ହାଲୋ।
ଲୋ
ଆଜ୍ଞା ଭାଇ ନମସ୍କାର।
ନମସ୍କାର ନମସ୍କାର।
କେମିତି ଅଛନ୍ତି।
ଭଲ ଅଛୁ ଆପଣ?
ମୁଁ ବି ବହୁତ ଭଲ ଅଛି।
ଆଉ କଣ କରୁଛନ୍ତି। ହ
କିଛି ନାହିଁ ଭାଇ ଏମିତି ଚ ଚା ଚଲାବୁଲା ଟିକେ ଖାଇସାରିକି ଚଲାବୁଲା ବଛେ ଯଉଟାକୁ ଆମେ ରାତିିର
ହଁ
ରାତି ଭୋଜନ କରିଥାଉ। ଆଉ ଆପଣ କଣ ଖାଇଛନ୍ତି।
ଆମେ ଭାତ ଡାଲି ପଡ଼ି ବଡ଼ି ତରକାରୀ। ଏମିତି ଆମ୍ବ ମିଶିକି କିଛି ଖାଇଛୁ। ଆଉ ଆପଣଙ୍କ ଘର ଲୋକ କେମିତି ଅଛନ୍ତି।
ବହୁତ ଭଲ ଅଛନ୍ତି। ଆଉ ଆପଣଙ୍କର ଘରେ ସମସ୍ତେ।
ହଁ
ବହୁତ ବଢିଆ ବହୁତ ବଢିଆ ସବୁ ସେ ଜଗନ୍ନାଥ ତାଙ୍କର କୃପା ଆମେ ଆଉ କଣ ବା କରିପାରିବା। ସେ ଜଗନ୍ନାଥ ହିଁ ଦୟା କଲେ ତାଙ୍କ ସେ ଜଗନ୍ନାଥ ଭାଇ କୃପା କଲେ ତାଙ୍କ ଇଶାରାରେ ଗୋଟେ ଗଛର ପତ୍ର ମଧ୍ୟ ହଲୁନି।
ଆଜ୍ଞା ଆଜ୍ଞା ସେଆ ସେଆ। ଏବେ ତ ଆପଣ ରଥଯାତ୍ରା ଜାଣିଛନ୍ତି ରଥଯାତ୍ରା ଆସିଅଛି ଆପଣ ଯିବେ କି ନାଇଁ।
ମୁଁ ଭାବିଛି ଯିବା ପାଇଁ ରଥଯାତ୍ରାକୁ ବହୁତ ବର୍ଷ ହେଲାଣି ଇଚ୍ଛା କରୁଛି। ରଥଯାତ୍ରାକୁ ପୁରୀକୁ ଯିବା ପାଇଁ। କିନ୍ତୁ କୌଣସି ବର୍ଷ କାରଣ ବର୍ଷ ତ ଯାଇପାରୁନାହିଁ ଏଇ ବର୍ଷ ମନ ସ୍ଥିର କରିଚି ଯିବା ପାଇଁ। କିନ୍ତୁ କଣ କରିପାରିବା ସେ ଜଗାର ଡୋରି ନ ଲାଗିଲେ ଆମେ ଯାଇପାରିବା ନାହିଁ।
ଆଜ୍ଞା ଆଜ୍ଞା ଠିକ କଥା କହିଲେ ଜଗା ଡୋରି ନ ଲାଗିଲେ ଯେ ଆପଣ ଯେ ଯେତେବ ଚେଷ୍ଟା କି ପ୍ରୟାସ କଲେ ବି ଯାଇପାରିବା ନାହିଁ।
ନିଶ୍ଚୟ ନିଶ୍ଚୟ। ଆପଣ ଯିବାର ପ୍ଲାନିଂ କରୁଛନ୍ତି ନା କଣ?
ଆଜ୍ଞା ଆଜ୍ଞା। ସେଇଭଳି ଅଛି ଆଜ୍ଞା।
ବଢିଆ ବଢିଆ ବହୁତ ବଢିଆ କିଛି ନାଇଁ ଏ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପଢା ପଢି କରୁଚି। ଆଉ ଗୋଟେ ସରକାରୀ ଚାକିରି କେମିତି ପାଇବା ଯଲ ସେଇ କାମ ପାଇଁ ଲାଗି ପଡିଛୁ ଆଉ ଆପଣ କଣ କରନ୍ତି।
ମୁଁ ବି ସେଇ ଟାଇପ ର ଉପରେ ସରକାରୀ ଜବ୍ ପାଇଁ ପ୍ରସ୍ତୁତ ହଉଛି ହେଲେ କଣ କରିବା ଭଗବାନଙ୍କର ଆଶୀର୍ବାଦ ଥିଲେ ସବୁ ହି ସମ୍ଭବ ହେଇପାରିବ।
ନିଶ୍ଚୟ ନିଶ୍ଚୟ ଭଗବାନଙ୍କର କୃପା ଆପଣଙ୍କ ପାଖରେ ଅଛି କଣ ପାଇଁ ନା ଆପଣଙ୍କର ଡୋରି ଲାଗିଛି। ଆପଣ ଯେମିତି ହେଲେ ବି ଜଗାକୁୁ ଦର୍ଶନ କରିକି ଆସିବେ ଯାହା ହଉଛି ହଉ। ଜଗା ପାଖରେ ନିଜର ମନସ୍କାମନା ପୂର୍ଣ୍ଣ କରିକି ଆସିବେ।
ସେଇଟା ତ ଅପେକ୍ଷାର ଫଳ ହିଁ ମିଠା ଯେମିତି ସେଇ ଭଳିଆ ଜଣା ପଡିବ ଅପେକ୍ଷା କରିଚୁ କେବେ ବି ଆମର ସର ଯେମତି ଲାଗୁ।
ନିଶ୍ଚୟ ଭାଇ ନିଶ୍ଚୟ।
ସମସ୍ତିଙ୍କ ଘରର ତ ଏଇ ଏହି ଗୋଟେ ପ୍ରୟାସ ଯେ ଯବ ଟା ବି ସରକାରୀ ସରକାରୀ ଚାକିରିୀ କେମିତି ଜଲ୍ଦୀ ଲାଗିଯାଉ।
ହଁ ଘର ଲୋକ ବି ଆତୁର ହେଇକି ଅନେଇକି ବସିଛନ୍ତି ମୋ ପିଲା ଚାକିରି କଲେ କି ମୋ ପୁଅ ଝିଅ ଚାକିରି କଲେ ଆମେ ଟିକେ ନିଶ୍ଚିନ୍ତରେ ବସିବୁ ଆମ ମୁଣ୍ଡରେ ଥିବା ବୋଝ ହଟିଯିବ ଏବଂ ଆମକୁ ଟିକେ ମାନେ ପଇସା ପତରର ସୁବିଧା ହେବ ଏବଂ ସବୁ ପ୍ରକାର ସୁବିଧା ମଧ୍ୟ ମିଳିବ।
ଆଜ୍ଞା ଆପଣଙ୍କ ଘର କୋଉଠା?
ଆମର ଆଜ୍ଞା ସେପଟେ ଯୋଉ ଆପଣଙ୍କର ନାହିଁ କେର କୋରାପୁଟ।
ଆଜ୍ଞା।
କୋରାପୁଟରୁ ମୁଁ ରହୁଚି।
ଓହୋ ହୋ।
ଆପଣ କୋଉଠି ରହନ୍ତି?
ମୁଁ ଏବେ ଖୋ-ଖୋର୍ଦ୍ଧାର ଏକ ଛୋଟ ଗାଁରେ ରହୁଚି। ହ
ବୋହୁତ ବଢିଆ ଆପଣ ତ ହଁ କୁହନ୍ତୁ।
ଯାହାକି ଏକ ଛୋଟ ଗାଁ ଯାଉଛି କି ଆକଚ୍ୟୁଆଲି ଛୋଟ ଛୋଟ ଛୋଟ ଗାଁ ଛୋଟ ଗାଁ ସିନା ଭାବୁଛନ୍ତି ଛୋଟ ଗାଁରେ ବୋହୁତ ସ୍ନେହ ଆଦର ସବୁ କିଛିର ମିଳିଥାଏ ଏତେ ଏବେ ଏବେ ଏତେ ବଡ ଗାଁ ଯେମିତି ନ ମିଳିଥାଏ ଛୋଟ ଗାଁ ସବୁ କିଛି ମିଳିଥାଏ।
ହଁ ଆଜ୍ଞା ସତ କଥା କହିଲେ କଣ ପାଇଁ ନା ଗୋଟେ ଗାଁ ର ପରିବେଶ ଅଲଗା ଆଉ ଗୋଟେ ସହର ପରିବେଶ ଗାଁ ଛୋଟ ଗାଁ ବଡ ଗାଁ ଛୋଟ ଗାଁ ରେ ସମସ୍ତେ ମିଳିମିଶୁ ରୁହନ୍ତି କାହା ଭିତ କନ୍ଦଳ ଲାଗି ନଥାଏ କଳି ଲାଗିିନଥାଏ କିନ୍ତୁ ବଡ ଗାଁ ଯେତେବେଳେ ଦେଖିବେ ଆପଣ କଣ ନା କଣ ଗୋଟେ ଲାଗି ରହିଥିବ।
ଆଜ୍ଞା।
ତ ତାହେଲେ ଆପଣଙ୍କ ଗାଁକୁ କେବେ ଯାଇଥିଲେ?
ତ ଯାଇନାହିଁ ଯିବାର ଅଛି ହେଲେ ଜଗାର ଡୋରି ପରେ
ହୋଉ ତାହେଲେ ଆଗ ପୁରୀ ଯିବେ ତାପରେ ଗାଁ କୁ ଯିବେ। ବୋହୁତ ବଢିଆ ବୋହୁତ ବଢିଆ କଥା ଆଜ୍ଞା।
ଆଜ୍ଞା।
ବୋହୁତ ବଢିଆ କଥା ଆଜ୍ଞା।
ଆଜ୍ଞା।
ଆମ୍ବର ରେଟ୍ କେମିତି କଣ ଅଛି?
ଆମ୍ବର ରେଟ୍ ତ ପଚିଶ ତିରିଶ ଟଙ୍କାଏ ଲେଖା ଅଛି।
ଅନ୍ୟ କିିଲୋଗ୍ରାମ ପ୍ରତି
ଆଜ୍ଞା ଆଜ୍ଞା।
ଆ ବୋହୁତ ଶସ୍ତା ଆପଣଙ୍କ ପଟେ ସେ ଆମ ପଟେ ତ ଗୋଟେ କିଲୋର ଦାମ ଗୋଟେ କିଲୋର ଦାମ ହେଇଯାଉ ଚି ପାଖାପାଖି ପଚାଶ ଟଙ୍କାରୁ ଶହେ ଟଙ୍କା ଭିତରେ। ଆପଣ ଭଲ କ୍ଵାଲିଟିର ଆମ୍ବ ଆଣିବେ।
ସେମିତି କିଛି ସେମିତି କିଛି ନାଇଁ ସେମିତି କିଛି ନାହିଁ ଆମ ଏ ଏ ଛୋଟ ଗାଁ ପାଖରେ ବୋହୁତ ଆମ୍ବ ବଗିଚା ଅଛି ତ ଆମ୍ବ ବଗିଚା ଥିବାରୁ ସେଥିପାଇଁ ଲୋକମାନେ ହରେ ଆମର ମୂଲ୍ୟ ସବୁ କମେଇକି ବିକନ୍ତି। ସେଥିପାଇଁ କମରେ ପଡୁଛି ଆପଣ ତ ସହର ଏ ରୁହନ୍ତି ନା ସହର ଇଆରେ ତ ଆମ୍ପଠୁ ଆମ୍ବ ଗଲେ ଆପଣଙ୍କ ପାଖକୁ ଆମ୍ବ ରେଟରେ ହି ଆପଣ ବିକିବେ।
ଓହୋ ବହୁତ ବଢିଆ। ନାଇଁ ଆମର ସହର ନାହିଁ ମାନେ ଆମର ବି ସେ ବି ଗାଁ ଭଳିଆ।କିନ୍ତୁ ଗାଁ ନୁହଁ ମାନେ ଏ ଗୋଟିଏ ବା-ଆ-ଆ ବଜାର ଅଛି ସେ ବଜାର ପାଖରେ ହି ଆମେ ରହୁଛୁ।
ହ ଓ ହୋ ହୋ ହୋ। ଆଉ ଆପଣଙ୍କ ଗାଁରେ କଣ ପିଲା ସବୁ ଆପଣ ସାଙ୍ଗମାନେ ତ ଥିବେ ନା?
ହଁ ଗାଁ ଆଉ ଯିବାକୁ ଇଛା ହଉନି ପିଲାମାନେ ତ ସବୁବେଳେ ମୋବାଇଲ ରେ ଲାଗି ରହିଲେ ସେଇ ଫ୍ରି ଫାୟାର ସେଇ ପବଜି ଜି କଣ ପିଲାମାନଙ୍କୁ ବାୟା କରିଦେଇଛି ଯେ ପିଲାମାନେ ସେଇ ଖେଳରେ ମାତିକି ରହିଛନ୍ତି। ଆଉ ଗା ଗାଁକୁ ଗଲେ ଗାଁ ର ପରିବେଶ ବାତାବରଣ ଆଉ ଠିକ ଲାଗୁନାହିଁ।
ହଁ ଠିକ ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆଗ ଭଳି ଏବେ ପିଲାମାନେ ଆଉ ଯେ ଚାରିଟା ବେଳେ ଛଅଟା ସମୟ ଯୋଉ ଖେଳ ହଉଥିଲା ସେ ଖେଳ ତ ଖେଳୁନାହାନ୍ତି ମୋବାଇଲ ଆସିଲା ଥୁ ପିଲାର ମାଇଣ୍ଡ ପୁରା ମସ୍ତିଷ୍କ ପୁରା ପୁରୀ ଖରାପ ପଡି ସାରିଲାଣି ପିଲା ମାନେ ପାଠ ଠ ବିି ପଢ଼ୁନାହାନ୍ତି ଅ କିଛି।
ହଁ।
ହୁଁ
ବାପା ମା ମାନେ ଆଖି ବୁଝିକି ପିଲାମାନଙ୍କୁ ସେ ଦୂରସଞ୍ଚାର ଯନ୍ତ୍ରଟି ଧରାଇ ଦଉଛନ୍ତି ଯେ ମୁଁ ପିଲାମାନେ ପାଠ ପଢିବେ କିନ୍ତୁ ପିଲାମାନେ ସେଇ ମୋବାଇଲ କିମ୍ବା ସେ ଦୁର ଯ ଦୂର ସଞ୍ଚାର ଯନ୍ତ୍ର ସାହାଯ୍ୟରେ ସେ ବହୁତ ପ୍ରକାର ଖରାପ କାମ ମଧ୍ୟ କରୁଛନ୍ତି। ସେଥିପାଇଁ ଆପଣଙ୍କର ମତାମତ କଣ ରହିବ?
ପିଲାମାନେ ତ-ଅ-ଅ-ଅ ମୋବାଇଲ ଟା ଆକଚୁଆ ମୋବାଇଲ ଟା ବାପା ମା ଦବା କଥା ନୁହଁ। ପିଲାମାନେ ବାପା ମା ଭାବୁନ୍ତି ଯେ ଯେ ପିଲାମାନେ ମୋବାଇଲ ଦେଲେ ପିଲାମାନେ ପାଠ ପଢ଼ିବେ ହେଲେ ପିଲାମାନେ ଉଁ-ଉଁ ସେଇଟା ଠିକ ଭାବେ ବ୍ୟବହାର କରିପାରୁନାହାନ୍ତି ଯେ କୋଉ ଟାଇମରେ ମୋବାଇଲ ବ୍ୟବହାର କଲେ ଆମେ ଠିକ ଠିକ ଟାଇମରେ ସବୁ କିଛି ସମ୍ଭବ କରିପାରିବ। ପିଲାମାନେ ତ ମାନେ ଆମର ଯୋଉ ରହୁଛି ଚ ଚବିଶ ଘଣ୍ଟା ଚବିଶ ଘଣ୍ଟା ରୁ ମୀନ୍ ଅ ସବୁ ସମ ମୋବାଇଲ ହିଁ ଦେଇ ଦଉଚନ୍ତି ପାଠ ପଢି ନା ଖେଳ ବୁଲା ସେଥିରେ କିଛି କିଛି ବି ଗୋଟେ ସମୟ ବି ଦଉନ ଆ ଯାଉ
ନିଶ୍ଚୟ ଆପଣ ଆପଣଙ୍କର ମତାମତ କଣ ରହିବ ଏଥିରେ ମାନେ ବାପା ମାଙ୍କର ଭୂମିକା କେମିତି କେମିତି କଣ ଅଛି?
ବାପା ବୋ ମାଙ୍କର ତ ଭୂମିକା ଅଛ, ହେଲେ ବାପା ମା ତ ସେମିତି ଜାଣି ଜାଣିକି କିଛି ଦେଇ ଭୁଲ କରିନାହାନ୍ତି ନା ବାପା ମା କଣ ଦେଖିଲେ ଯେ ପିଲାଟି ମୋବାଇଲ ନେଲେ ପାଠ ପଢିବ ସେ ପାଠ ନ ପଢିକି ଯଦି କେମିତି ସବୁ-ଉ-ଉ-ଉ ଖରାପ କାମ ମୋବାଇଲ ଖରାପ ହେଇଯିବ ବୋଲି ବାପା ମା ସେଥିରେ କିଛି ଦାୟୀ ନୁହେଁ। ବାପା ମା ପିଲାମାନଙ୍କୁ ନିଜର ମୋବାଇଲ ଠୁ ଦୂରେଇ ରଖିବା ଚେଷ୍ଟା କରିବାର ଥିଲା। ଦର ଦରକାର।
ନିଶ୍ଚୟ ନିଶ୍ଚୟ। ବହୁତ ବଢିଆ କଥା ଟେ ଆପଣ କହିଲେ ସେଇଥିପାଇଁ ବାପା ମାଙ୍କର ପ୍ରଥମେ ସଂସ୍କାର ବାପା ମାଙ୍କର ମାନେ ପ୍ରତିଦିନ ପିଲାମାନଙ୍କୁ ଦ ମାନେ-ଏ-ଏ ତାଙ୍କ ନଜର ରଖିବା ଏଇଟା ବି ବହୁତ ଗୁରୁତବପୂର୍ଣ୍ଣ ଆପଣ କହିବା ଭଳି।
ଆଜ୍ଞା। ଆଉ ଆପଣଙ୍କର ବାବାମ୍ ବାବା ମା କେମିତି ଅଛନ୍ତି?
ସବୁ ଘରେ ସମସ୍ତେ ସେ ଜଗନ୍ନାଥ ମହାପ୍ରଭୁଙ୍କର ଦୟାରୁ କୁଶଳ ସବୁ ମଙ୍ଗଳ ମୟ ଅଛନ୍ତି ଆଉ ଆଉ ଆପଣଙ୍କର କମଳ କଣ ସାନ ଭାଇ ଭାଇ କେମିତି କିଏ ଅଛି କଣ?
ହଁ ମୋର ତ ଗୋଟେ ସାନ ଭାଇ ସିଏ ଏବେ ଯେ-ଏ-ଏ-ଏ-ଏ ମହାବିଦ୍ୟାଳୟରେ ପାଠ ପଢୁଅଛି ତ ପାଠ ପଢି ହଉଛି ଏପଟୁ ମୋର କମ୍ପ୍ୟୁଟର ଉପରେ ପାଠ ପଢୁଛି ତ କିଛି ଜବ ଫବ କିଛି ଆମର ଯୋଉ ଡିଷ୍ଟ୍ରିକରେ ମୁଁ ବାହରୁ ଜିଲ୍ଲାରେ କିଛି ବାହାରୁଛି, ତ ସେଥିପାଇଁ ବି ଦେଖୁଛି।
ଇଏ ତ ବହୁତ ଗୋଟେ ବଢିଆ କଥା। ନିଜ ଜିଲ୍ଲାରେ ରହିବେ ଆଉ ନିଜ ଜିଲ୍ଲାରେ ହିଁ ଚାକିରି କରିକି ରହିବେ। କେତେ ବଢିଆ କଥା
ନିଶ୍ଚୟ ନିଶ୍ଚୟ ସେଇ ସେଇଟା ହିଁ ତ ସବୁଠି ମୂଳର କାରଣ ନା। ଯେ ଚାକିରିୀ କରେ ନିଜ ଘର ଭାଇ ଚାକିରୀ କରିବେ, ତ ସବୁଠୁ ସୁଖ ଶାନ୍ତିରେ ଆରାମରେ ନିରମରେ ରହିବ।
ବହୁତ ବଢିଆ ଆଜ୍ଞା। ବହୁତ ବଢିଆ କଥା ଟେ ଆପଣ କହିଲେ, ଯେ ଘର ଠାରୁ କେମିତି ପାଖରେ ରହିପାରିବା କୋଉ ଚାକିରି କରିବା ଦ୍ଵାରା ପାଖରେ ରହିପାରିବା ଆପଣଙ୍କର ବୋଧେ, ସେ ବିଷୟରେ ମତେ ଲାଗୁଛି ବହୁତ ଜ୍ଞାନ ଅଛି ତ ଆପଣ ମତେ କିଛି କହିପାର ମାନେ ଏମିତି କୋଉ ଚାକିରୀ ଅଛି ଯୋଉ ଚାକିରୀରେ, ଆମ ଘର ପାଖରେ ରହିପାରିବା ମାନେ ସେଗୁଡାକ ମାନେ ଭାରତ ସରକାରଙ୍କର ପରୀକ୍ଷା, କିମ୍ବା ଓଡିଶା ସରକାରଙ୍କର ପରୀକ୍ଷା ଦେଇ ଚୟନ କରାଯାଏ।
ହ ଯିଦି ଆପଣ ନିଜ ଘର ପାଖେ ଚାକିରୀ କରିପାରୁଛନ୍ତି, ତ ନିଜ ଘର ପାଖ ଚାକିରି କରିବା ତଟ ଭଲ ଉପାୟ ତ ଓଡ଼ିଶା ଓଡିଶା ସରକାରଙ୍କ ଚାକିରିୀ, କାହିଁକି ନା ଓଡିଶା ସରକାର ବୋଲି ଆପଣ ନିଜ ନିଜ ଡିଷ୍ଟିକଟ କିମ୍ବା ନିଜ ଓଡିଶାରେ ହିଁ ରହିପାରିବେ। ଯେ କି ଘରର ଦୂର ବେଶୀ ଦୂର ବେଶୀ ହବ ନାହିଁ ପାଖାପାଖି ଏରିଆ ହବ।
ନିଶ୍ଚୟ ତାହାଲେ ଓଡିଶା ସର ଓଡିଶା ସରକାରଙ୍କର ପରୀକ୍ଷା ଗୁଡାକ, ତାହେଲେ ମାନେ ଘର ପାଖରେ ରହିବା ପାଇଁ ବହୁତ ସହଯୋଗ କରୁଛି।
ଆପଣ ଚାହିଁଲେ ପରିଶ୍ରମ କରିକି ଓଡିଶା ସରକାରଙ୍କ ପରୀକ୍ଷାରେ ଉତ୍ତିର୍ଣ୍ଣ କରିକି, ଚାହିଁଲେ ବି ର ଚାହିଁଲେ ରହିପାରିବେ କିଛି ଅସୁବିଧା ଧାର ନାହିଁ ବହୁତ ପିଲା ରହୁ ରହୁଛନ୍ତି କିନ୍ତୁ ପରିଶ୍ରମ ବହୁତ କରୁଛନ୍ତି।
ହଁ ଆପଣ ଆପଣମାନେ ତ ଦେଖିଥିବେ, ଆଜିକାଲି ପ୍ରତିଯୋଗିତା ମୂଳକ ପରୀକ୍ଷାର ମାନ କେମିତି ବଢିଗଲାଣି। ଆଉ ଲୋକମାନେ ପିଲାମାନେ ପ୍ରତିଯୋଗୀମାନେ, ଦିନ ରାତି ମାନେ ଏକ କରିକି ପାଠ ପଢୁଛନ୍ତି। ତଥାପି ମାନେ ଗୋଟେ ଜବ୍ ପାଇଁ ବହୁତ ମାନେ ଧରାସ ହେ ପଡୁଛନ୍ତି କେତେବେଳେ ତ ଆପଣ ସେ ବିଷୟରେ କଣ କହିବେ? ଯଦି ଗୋଟଏ ପିଲା ଗୋଟେ ଏକଜାମ ରେ କଟିଗଲା, ଗୋଟେ ପରୀକ୍ଷାରେ କଟିଗଲା। ସେ ମାନେ ନେ
ଆପଣ ଆପଣ ଆପଣ କହିବେ କହିବାଟା ଠିକ, କିନ୍ତୁ ଗୋଟାଏ ପରୀକ୍ଷା ଆପଣଙ୍କର ଜୀବନର ଜୀବନ ଗଠନ ଗଠନ କରିନଥାଏ, ତ ଅଧିକ ଅଧିକ ଏକ୍ଜାମ ଅଛି। ସେମିତି ବି ଗୋଟେ ଏକ୍ଜାମ ଫେ ଫେଲେ ଆ ପଢିଆକୁ ଖରାପ ହେଇଗଲେ ଆମେ କି ଆମର କିଛି ହୋଇପାରିବା ନାହିଁ। ଆମର ବହୁତ ଏକ୍ଜାମ ଅଛି, ଗୋଟେ ଏକ୍ଜାମ ଖରାପ ହେଲା ତ ଦ୍ୱିତୀୟ ଏକ୍ଜାମ ଖରାପ ହବ ତୃତୀୟ ଏକ୍ଜାମ ତ ଖରାପ ହବନି ନା
ସେଇଟା ଆଜ୍ଞା ସେଇଟା ଆଜ୍ଞା ମୁଁ ଆପଣଙ୍କୁ ପଚାରୁଛି, କେମିତି ଗୋଟେ ପ୍ଲେ ଯୋଗୁ ମାନେ ମନ ବଳେଇକି ରଖିବ ମନ ମନ ସନ୍ତୁଷ୍ଟି କରି ରଖିବ ଯେ ହଁ ଏଇ ଏଇ ପରୀକ୍ଷାରେ ମୁଁ ଉତ୍ତୀର୍ଣ୍ଣ ହୋଇପାରିଲି ନାହିଁ। ମୁଁ ଫେଲ ହେବି ବୋଲି ମୁଁ ପରବର୍ତ୍ତୀ ପରୀକ୍ଷାରେ ଯେମିତି ହେଲେ ଉତ୍ତୀର୍ଣ୍ଣ ହେବି, ତ କେମିତି ସେ ତାକୁ ନିଜକୁ ନିଜକୁ ରଖିପାରିବ
ପିଲାଟା ଯେତେବେଳେ ନିଜର ପରିଶ୍ରମ କରିବା ନା ସେ ନିଜର ଫାଷ୍ଟ ଗୋଟା ନିଜ କେମିତି ଆଗକୁ ଯିବା ପାଇଁ ସବୁ ଚେଷ୍ଟା ଚେଷ୍ଟା ଜାରି ରଖିବ। ସେ ଧର ଗୋଟେ ଗୋଟେ ଏକଜାମ ଖରାପ ହେଇଗଲା କଣ ଟ୍ରାଏ କରେ କେମିତି ମୁଁ ସେ ପରୀକ୍ଷାରେ ଭଲ କଲେ ଯେ ମୋର ଜବ୍ ହେଇଯିବ ମୋ ଘର ବି ଆଉ ଘର ଆଉ କେହି ହୁଁ। ଘର ଘର ଲୋକ ଆଉ କେହି ବି
ନା ପ୍ରଭାବ ମାନେ ଅସୁବିଧାରେ ପଡିବା ନାହିଁ।
ଅସୁିଧାରେ ଅସୁବିଧାର ସମ୍ମୁଖୀନ ହେବାକୁ ଚାହିଁ ହେବିନାହିଁ।
ଠିକ୍ ଠିକ ଆଜ୍ଞା ହଉ ଆଜ୍ଞା ଆପଙ୍କ ସହିତ କଥାହୋଇ ବହୁତ ଖୁସି ଲାଗିଲା ବହୁତ କଥା ମଧ୍ୟ ଆପଣଙ୍କଠାରୁ ଶିଖିବା ବାକୁ ମିଳିଲା।
ଆଜ୍ଞା ମତେ ମତେ ମତେ ବି ମିଳିଲା ଆପଣଙ୍କଠୁ ବହୁତ ବହୁତ ଶିଖ ଆ ବହୁତ ବହୁତ ଧନ୍ୟବାଦ। ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା।
ହ।